ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି?
ଏଇ ଏଇଠି ଟିକେ ଏମିତି ଅଛି ରୁମରେ ବସିଛି ଆଉ।
କାମ ସରିଲାଣି?
ହଁ ଆଉ କଣ କରୁଛ? ହଁ ପଖାଳ ଖାଇଥିଲି।
ଓହୋ ମୁଁ କିଛି ନାହିଁ ମୋର ଆଜି ଓଷା ମୁଁ ଖାଇବିନି।
ଓହୋ ପୂର୍ଣ୍ଣମୀ ଓହୋ।
ଏମତି ପୁରା ଉପାସ ତ କରୁଥିଲି ମୋ ଶଶୁରଙ୍କର ଡେଥ ହେଇଗଲା ତ ଏଇ ବର୍ଷ। ଆଉ ଓଷା କରିହବନି ସେଥିପାଇଁ ଖଇ ଦିଟା ଖାଇ ଦେଇଛି ଆଉ।
ଆହ ରାତିରେ କିଛି ଖାଅନି ମାନେ ଯୋଉ ନୋ ଓ ସା କଲେ ରାତିରେ କଣ ଖାଆନ୍ତି ନା କିଛି ଖଆନ୍ତିନି?
ଉ ବାପା ଥିଲା ବେଳେ ତ ମୁଁ ଯେତେବେଳେ ଓଷା ବନ୍ଦ ହଉଥିଲି ଓଷା କରୁଥିଲି। ସେତେବେଳେ ଦିନ ସାରା ପୁରା ଉପାସ ପାଣି ବି ପିଇବନି।
ଆଛା।
ଯିଏ ନ ରହିପାରିବ ହଁ ପାଣି ପିଇଦେବେ ଆଉ ବ ନ୍ଦେଇଲା ପରେ ସନ୍ଧ୍ୟାବେଳେ ବନ୍ଦ ଦେଇଲା ପରେ ଯାଇକି ଖଇ କ୍ଷୀର କଦଳୀ ଏମିତି ଖାଇବେ ଆଉ। ନହେଲେ ସୁଜି ଫୁଜି ଖାଇବେ ମାନେ ଧଳା ଜିନିଷ ଯାହା ଖାଇବେ।
ଆଚଛା ଆଚଛା।
ଆଉ ସେତେବେଳେ ଖାଉଥିଲି ବନ୍ଦେଇଲା ପରେ କିନ୍ତୁ ଏ ଏବେ ବାପା ଯେହେତୁ ଏ ବର୍ଷ ଚାଲିଗଲେ ଆଉ ତ ହେଇପାରିବନି ଓଷା ଆମର ବନ୍ଦେଇ ହବନି।
ହୁଁ ହୁଁ ହୁଁ।
ଏଇ ଖାଇ ଦେଇଛି ଖଇଦିଇଟା ଆଉ
ହଁ କେତେ ମାସ ହେଲା ଡେଥ ହେଇଗଲାଣି କି?
ଏଇ ଫେବୃଆରୀ ତିନଲେ ବା।
ଓହୋ କଣ ଦେହ ଖରାପ ହେଇଥିଲା ନା କଣ ନା ହଠାତ୍?
ହୁଁ ଦେହ ଖରାପ ହେଇଥିଲା ଟିକେ ପିଆ ପୁଇ କରନ୍ତି ଲିଭର ପୁରା ଯାଇଥିଲା।
ଓହୋ।
ହଁ ଲିଭର୍ଟା ପୁରା ଡ୍ୟାମେଜ୍ ହେଇଯାଇଥିଲା।
ଆଉ କିଡିନୀ ଉପରେ ଇଫେକ୍ଟ ପଡିଥିଲା ଏନ୍ତି ପେଟ ଫେଟ ସ ସବୁ ଫୁଲି ଯାଇଥିଲା ଗୋଡ଼ ହାତ ସବୁ ଫୁଲି ଯାଇଥିଲେ।
ଓ ହୋ।
ଏବଂ ବେଶୀ ବୟସ ବୟସ ତ ହେଇଥିଲା।
ହୁଁ ହୁଁ।
ତଥାପି ଭଲ ମଣିଷ ତାଙ୍କଠୁ ବଡ଼ ଭାଇ ବି ଅଛନ୍ତି।
ଅ ହ ଆଉ ଘରେ ଆଉ କଣ ରୋଷେଇ?
ହଁ ଆଜି ରୋଷେଇ ହେଇଚି ଡାଲମା ଯୋଉ ଖଡା, ଯାଇ, ଫାଇ, ପକେଇକି ସବୁ।
ହୁଁ ହୁଁ ହୁଁ।
ଆଉ ଶାଗ ଭଜା ଆଉ ଯୋଉ ପୋଟଳ ଭଜା।
ଓହୋ।
ଏଇଆ ହେଇଚି ଛୁଆ ତ ସ୍କୁଲୁ ପଳେଇଚନ୍ତି ସାରେ ଖାଇସାରିଲେଣି। ମୋ ପୁଅ ଯାଇଚି ସ୍କୁଲ ଏବେ ଆସିବ ମାନେ ଏଇ ଯୋଉ ସାଢେ ଗୋଟେରେ ଆସିବ।
ଓ ହୋ। ଆଉ ଛୁଆତ ଏଇନା ଆସିଲେ ଆଉ। ଓ ହୋ ଏଲ କେଜି। ଆଉ ମୋ ପୁଅର ୟୁ କେଜି ଆଉ ସିଏ ବି ସାଢେ ବାରଟାରେ ଆସିବ ହଁ।
ସାଢ଼େ ବାରଟା ଆମର ଏପଟେ ସାଢ଼େ ବାରଟାରେ ତାଙ୍କ କ୍ଲାସ୍ କ୍ଲୋଜ୍ ହୋଉଚି।
ହୁଁ।
ହେଲେ ତାକୁ ଘଣ୍ଟାଏ ଲାଗୁଚି ସେ ଗାଡି ଯୋଉ ତାଙ୍କର ବୁଲି ବୁଲି ସବୁ ଆସୁଚି ପିଲାଙ୍କୁ ଛା ଛାଡି ଛାଡ଼ିକା।
ହଁ ସେଇଠେଁ ଲେଟ ହେଇଯାଉଚି ଆଉ।
ଲେଟ୍ ହେଇଯାଉଚି ସାଢେ ଗୋଟେ ହେଇଯାଉଛି।
ହୁଁ କଣ ଟିଫିିନ ନେଇଥିଲେ ଆଜି?
ଆଜି ନେଇଚି ଚକୋପାଏ ଯୋଉ ଚକୋପାଏ। ଆଉ ଆପେଲ୍ ଏମିତି କଇଲା ବା ଫୁ ଫୁଡ୍ସ ନେବି ଆଉ ଚକୋପାଏ ନେବି।
ଅ ହ ହଃ ଛୁଆଙ୍କ ର ତ ସେଇରା ଇଏ ଆଉ।
ହଁ ସିଏ ତାଙ୍କ ଇଚ୍ଛାରେ ନେବେ।
ତାଙ୍କ ଇଛା ଯାହା ହ ପା
ଯାହା ହବ କୋଉଦିନ ବେଶୀ ମୁଁ ମାଗି ଫୀଗି ବେଶି ମୁଁ ଦିଏନି।
ଆ ହା।
ସେଇଟା ଟିକେ ଖରାପ ନୁହେଁ କି ସବୁବେଳେ ଖାଇଲେ। ଉଁ ଯେତେ ଫୁଟ୍ସ ଫୁଟ୍ସ ଖାଇବେ ସେଗୁଡା ଭଲ ଦେହ
ହଁ ଇଏ ତ ମୋ ପୁଅକୁ ଟୋଟାଲି ସେ ମ୍ୟାଗି ଇପି ଦିଏ ନାଇଁ। ଟୋଟାଲି ମୁଁ ଖା ମୁଁ ତ ଖାଏନି କି ତାକୁ ଦିଏନି। ତାର ଯଦି କୋଉ ଦିନ ମନ ହେଇଥିବ।
ହଁ।
ଏଇଠି ଅଛନ୍ତି ଛୁଆ କେତେ ଜଣ ମାନେ ଛୋଟ ଛୋଟ ଛୁଆ ସେମାନେ ଗୋଟେ କଣ ପାଂଶ ଟଙ୍କା ଦଶ ଟଙ୍କା ଲେଖା ଆଦାୟ କରିକି ଗୋଟେ ମ୍ୟାଗି ଇପି ଭୋଜି କରି ଦଉଛନ୍ତି ଆରେ ସେଇଟା କୋଉଠି ମ। ମନ ଏ ନା ମାମା ମତେ ଦିଅ ମୁଁ ଭୋଜି କରିବି ମୁଁ ହଉ। ଏତିକି ନହେଲେ ଆଉ ଟୋଟାଲ ତାକୁ ମୁଁ ଦିଏନି ମୁଁ ମତେ ଜମା ପସନ୍ଦ ନୁହଁ। ମୁଁ ତ ଖାଇବି ନେଇ କି ହେରା ଦେବିନି।
ହୁଁ ହୁଁ ମୁଁ ବି ଖାଏନି ସେଡା ମୋ ଝିଅ ଆଉ ବାପ୍ ଖାଇବା ପାଇଁ ସିଏ ପୁରା ହଁ।
ହ କଣ ଲାଗେ କେଇଜାଣି ଯଦି ଇଚ୍ଛା ହବ ସବୁ ପନିପରିବା ପଡି଼ଥିବ ଟିକେ୍ ଅଣ୍ଡା କରିଛ ପୁରା ଗରମ ଗରମ ହେଇଥିବ ଖାଇବି ଟିକେ୍ ଥଣ୍ଡା ହେଇଗଲା ଜମା ଛୁଇଁ ବିନି।
ନାଇଁ ମୁଁ ଟୋଟାଲି ସେଗୁଡା ଛୁଏଁନି ଅଣ୍ଡା ପଢୁ ଗରମ ହଉ ଯାହା ହଉ ମତେ। ମତେ ଭଲ ଲାଗେ ନି ଏଇ। ଚାଟ୍ ହେଲା ଚାଓମିନ୍ ହେଲା ମ୍ୟାଗି ହେଲା ଏଗୁଡ଼ା ମୁଁ ଖାଏନି।
ଅହ ହଁ। କେମିତି କେଜାଣି ଖାଆନ୍ତି? ଛୁଆମାନଙ୍କର ସେରା ପୁରା ଫେବ୍ରାଇଟି।
ଫେବ୍ରାଇଟ ତାଙ୍କୁ ଏବେ ଦଉନ ତମେ ଯେତେ ଦବ ସିଏ ସେ
ହଁ ଭାତ ପଛେ ଦବ ଖାଇବେନି କିନ୍ତୁ ସେଇଟା ତାଙ୍କର ମନ।
ମୋ ବଡ଼ ଝିଅ ଏଇ ଫାଷ୍ଟ ଫୁଡ ସବୁ ଖାଇକି ସେ ପୁରା ଗ୍ରୋଥ ଏବେ ଏତେ ବଢିଯାଇଚି ଯେ ମାନେ ବହୁତ ପ୍ରୋବ୍ଲେମ ହଉଚି। ତାର ସେଇ ଗ୍ରୋଥ୍ ପାଇଁ।
ହୁଁ-ହୁଁ-ହଁ ଏଇ ଫାଷ୍ଟ ଫୁଡ୍ ତ ଖାଇଲେ ସେଇଆ ଆଉ
ସେଇଆ ଗାଇନିଂ ପ୍ରୋବ୍ଲେମ୍ ଟା ବେଶୀ ବାହାରେ ମାନେ ଝିଅ ଛୁଆଙ୍କ କ୍ଷେତ୍ରରେ ଯଦି ଛୁ ଛୁଆ ଗ୍ରୋଥ୍ ହେଇଗଲେ ଅଳ୍ପ ବୟସରୁ ତାହେଲେ ବହୁତ ଗାଇନିଙ୍ଗ ପ୍ରୋବ୍ଲେମ୍ ହବ।
ସେୟାପା କେତେ ବର୍ଷ ଝିଅକୁ ହେଲାଣି କି?
ଝିଅକୁ ଷୋହଳ ବର୍ଷ ହେଲା ପରେ ଧର ଏଇଟା ଟେନ୍ଥ।
ଓହୋ ତାପରେ ତାପରେ ପୁଅ?
ନାଇଁ ତାପରେ ଝିଅ ଦି ଦୋଓଟି ଝିଅ ତାପରେ ପୁଅ।
ଓ ସେଇ ସାନ ଝିଅ କଣ କରୁଚନ୍ତି?
ସାନ ଝିଅ ସିକ୍ସ କ୍ଲାସରେ ପଢୁଚି।
ଅ ହଁ।
ସିଏ ନୁହଁ, ସିଏ ପୁରା ପତଳା।
ପୁଅ ବି ସେମ୍ତି, ପୁଅ ତ ଏଲ୍ କେଜି ରେ ପଢୁଚି ପୁଅ ବି ଏତେ ମୋ ଟା ନୁହଁ, ସେ ଟିକେ ଏ ହେଇ ଥିଲା ଛୁଆ ବେଳେ ବହୁତୁ ଗୁଦୁଲୁ ଗାଦୁଲୁ ହେଇଥିଲା ଏବେ ଯୋଉ ସ୍କୁଲୁ ଟିୟୁସନ ସବୁ ପ୍ରେସର୍ ପଡିଲା, ସେ ପୁରା କ
ହଁ-ହି-ହି-ହି, ସେଇଆ ତ ଛୁଆ ତ ସେଇଆ ଆଉ।
ହଁ ସିଏ ଆମ ପରିବାରରେ ସମସ୍ତେ ଟିକେ ତାଙ୍କର ଗ୍ରୋଥ୍ ମାନେ ତା ବାବା ତା ମମି ଏମାନେ ସବୁ ଆଉ ସେ ସେଇଥିପାଇଁ ମୋ ବଡ଼ ଝିଅ ଟା ବହୁତୁ ଗ୍ରୋଥ୍ ହେଇଗଲା।
ହ। ତା ପୁରା ତାକୁୁ କୁହ ମର୍ଣ୍ଣିଙ୍ଗ ରୁ ପୁରା ଚାଲନ୍ତୁ।
ତାକୁ ଡକ୍ଟର ବି ବହୁତୁ ବୁଝେଇଲେ, ନେଇଥିଲି କଟକ ତାକୁ ନେଇ ଥିଲି, ମାନସୀ ପ୍ରାଣୀଗ୍ରାହି ଯୋଉ ତାଙ୍କ ପାଖକୁ ନେଇଥିଲି, ହଁ ସେ ଭଲ ଜଣା ଶୁଣା ଡକ୍ଟର, ସିଏ ପା କହିଲେ ୟାର ୱେଟ୍ ବହୁ ତୁ ଅଧିକ ହେଇଯାଇଚି, ମାନେ ତା ବୟସ ଅନୁସାରେ ତା ୱେଟ୍ ଟା ବହୁତ୍ ଅଧିକ ହେଇଯାଇଛି।
ଆଉ ସେଥିପାଇଁ ସବୁ ପ୍ରୋବ୍ଲେମ୍ ହେଉଚି, ତାକୁ ୱେଟ୍ ଲସ୍ କରିବା ପାଇଁ ପଡ଼ିବ। ୱେଟ୍ ଲସ୍ କରିବାକୁ ସେ ଚା ମାନେ ତମେ ଯେତେ ଛୁଆଙ୍କୁ ପ୍ରେସର୍ ଦେଲେ ସେ ଯେପର୍ଯ୍ୟନ୍ତ ନିଜେ ତାଙ୍କ ମାଇଣ୍ଡ ସେଟ୍
ହଁ ନକରିଚନ୍ତି ସେ ଜମା ହବେନି।
ସେ ଯିଏ ବି ହଉ ବଡ ଲୋକ ହଉ କି ଛୋଟ ଛୁଆ ନିଜେ ଯିଏ ନ ବୁଝିଚି ହଁ ଆଉ ତାକୁ ପେଲି ଠେଲିକି ତମେ କେତେ କରେଇବ କହୁନ।
ସେଇଆ ବା। ସେୟା କ ଆ ନିଜେ ପୁଣି ହଇରାଣ।
ସିଏ ତ ହଇରାଣ-ହଇରାଣ ତା ସାଙ୍ଗରେ ଆମେ ବାପା ମା ଦି ଜଣ ଯାକ ହଇରାଣ।
ସେୟା ଭାଇ ଏଇନା କଣ କରୁଚନ୍ତି?
ଟାଟା ରେ ଅଛନ୍ତି।
ଅହୋ।
ଏଇଠି ଆମର ବ୍ରାହ୍ମଣୀ ପାଳେ? ସେଇ ବ୍ରାହ୍ମଣୀ ପାଳେ ସେଇଠି ଅଛନ୍ତି, ଯିବା ଆସିବା କରନ୍ତି।
ଓହୋ। ଭଲ କେତେ ଭାଇ କି, ଭାଇ
ଏକୁଟିଆ ବା। ସେ ଏକୁଟିଆ ବୋଲି ତ, ତିନ ଦିଟା ଝିଅ ପରେ ପୁଣି ପୁଅ ହେଲା ଆଉ, ଏଣିକି ଟିକେ ପ୍ରେସର ପଡିଲା ଘରୁ। ପୁଅ-ପୁଅ ବୋଲି ଏକୁଟିଆ ନା ସେ। ହଁ ନହେଲେ ତ ଆଜିକାଲି ପୁଅ ଝିଅ ସବୁ ସମାନ ନାଇଁକି।
ଆଉ ସେଇଆ ବା, ଭାରି ନର୍ମାଲ ହେଇଥିବେ ନା?
ହଁ ହଁ ନର୍ମାଲ।
ହୁଁ ପୁଅ ଟା ବି ସେଇ ନର୍ମାଲ।
ହଁ ନର୍ମାଲ ତିନିଟା ଯାକ ଛୁଆ ନର୍ମାଲ। ପୁଅ ବେଳକୁ ମୁଁ ଦଶଦିନ ମାନେ ମେଡି କାଲରେ ରହିଲି ପଛେ ମୁଁ କହିଲି ନାଇଁ ମୋର ନର୍ମାଲ ଦରକାର। ଆଉ ସିଜରିଙ୍ଗ କହୁ ଥିଲେ ସିଜରିଙ୍ଗ କରିଦେବା ଏତେ ଟାଇମ୍ ମୁଁ କହିଲି ନାହିଁ ମୁଁ ଟୋ ଟାଲି ସିଜରିଙ୍ଗ ହେବିନି। ମୋର ନର୍ମାଲ ହିଁ ଦରକାର ସିଜନିଂ ହେଲେ କଣ କହିଲ ମୋର ଦିଟା ପିଲା ନର୍ମାଲ ହେଇଛି। କେମିତି
ହଁ ହଁ ହଁ।
ତାପରେ ସିଜରିଂ କରିଦେଲେ ମୁଁ ମୋର କମ ବୟସରେ ବାହାଘର କରିଦେଇଥିଲି। ହେଲା ଝିଅ ହେଇଗଲେ ଦିଟା। ପୁଣି ପୁଅ ହେଲାବେଳକୁ ଯଦି ସିଜରିଙ୍ଗ ହେବି ଏଣେ ଏତେ
ଛୁଆ ଯାହା ହେଲେ କାମ ଘର କାମ ପୁରା ଆମେ ତ ସିଜରିଙ୍ଗ ହେଇ କି ନା ଖାଲି ଅଣ୍ଟା ଗୋଡ ସବୁୁ ପୁରା ବିନ୍ଧା ଛି ସେମ ସବୁୁରାକ ହଁ। ତାପରେ ମତେ କହୁଥିଲେ ଯେ ନର୍ମାଲ ମୁଁ କିନ୍ତୁ ନର୍ମାଲ କୁ ମନା କଲି। ମୁଁ କହିଲି ନାଁ ମୋର ସିଯରିଂ କର।
ଓହୋ କାହିଁ ମାନେ ସିଜରିଙ୍ଗ କରିବା ପାଇଁ କଣ ପାଇଁ ଚାହିଁଲ?
ଆଜ୍ଞା। ମୁଁ ଟିକେ ଯୋଉ କଣ କହିଲ ଟିକେ କଷ୍ଟଟା ମୁଁ ସହିପାରେନି। ଏଇଆ ହଉଛି କଥା। ମୁଁ ସେଇଥିପାଇଁ ମୁଁ କହିଲି ନାଇଁ।
ହ ଏଇ ଏଇ ଯୋଉ ପ୍ରୋବ୍ଲେମ ଏବେ ହଉଛି ତମର ସେଇ ସବୁ ଗୋଟେ ଡରିକି ମୁଁ କହିଲି ନାହିଁ ମୋର ଟିକେ କଷ୍ଟ ପଛେ ପାଇବି କିନ୍ତୁ ନର୍ମାଲରେ ହୋଉ।
ହୁ ହୁ ଭଲ। ଯାହା ହୋଉ।
ହ
ଆମେ ତ ସେଇଟା କରିକି ଏନା ଭୋଗୁଛୁ ଗୋଟେ ମାନେ ପାଉଛ ଉପରକୁ ଚଢିହେଉନି। ଣ୍ଠୁ ଧରୁଛି ଅଣ୍ଟା ପୁରା ଟିକେ ପ୍ରେସର ଅଧିକ କାମ କରିଦେଲେ ଅଣ୍ଟା ଟା ପୁରା ଧରିିବ। ବସି ପଡିକ ଉଠି ପାରିବୁନି ଏଇଆ ଆଉ।
ଓହୋ। ଦେଖିଲି ସେତେବେଳେ ଯଦି ଟିକିଏ କଷ୍ଟଟା ସମ୍ଭାଳି ଦେଇଥାନ୍ତେ
ହଁ ବା। ହଉ ତାହେଲେ ହଁ। ହଉ ରଖୁଛି ଆଁ ହଉ ହଉ କାଟିଦିଅନ୍ତୁ।